ହ୍ୟାଲୋ।
ହ୍ୟାଲୋ, ହଁ ମ୍ୟାଡ଼ାମ୍ ନମସ୍କାର।
ଆଜ୍ଞା।
ହଁ ଆଉ କଣ କରୁଥିଲେ?
ଏ ଖାଇ ବସିଥିଲି।
ଉଁ ହୁଁ ଆପଣଙ୍କର ଏତେ ଶୀଘ୍ର ଖାଇଦିଅନ୍ତି ନା?
ଆଜ୍ଞା, ଆପଣ ଖାଇସାଇଲେଣି?
ଖାଇବା ପାଇଁ ଆମର ତ ଏଆଡେ ବହୁତ ଜୋର୍ ଗରମ ହଉଚି ଆଜ୍ଞା ଆମର ଟିକେ ଏ-ଏ-ଏ ଖାଇଦିଉ ଆମେ ଟିକେ ଇଏ ବାକି ଛୋଟ ଛୁଆ ଅଛନ୍ତି ମୋର ମୁଁ ସେଥିଲାଗି ଟିକେ ଲେଟ୍ ରେ ତାଙ୍କ କାମ ସରେଇ ସାରିଲା ପରେ ମୁଁ ଖାଇଦିଏ, ଆଉ
ହ
ଆମର ରୋଷେଇ ସବୁ ସରିଚି ଆମେ ଟିକେ ଲେଟ୍
ହଁ ଆଜି ରୋଷେଇ କଣ ହେଇଥିଲା?
ଆମର ଆଜି ଚିକେନ ହେଇଛି।
ହଁ।
ହଉ ସେ ସମସ୍ତେ ଆମର ଚିକେନ ଆଜି ତ ଇଏ ଅଛି। ବୁଧବାର ଅଛି ଚିକେନ୍ ଆମର ହେଇଛି ଚିକ୍ ଚିକେନ୍ ସମସ୍ତେ ଖାଇବେ ବାକି ମୁଁ ନନଭେଜ୍ ଖାଏନି ଭେଜ୍ ଖାଏ ବୋଲି ମୋ ପାଇଁ ସାଧା ସବୁ ହେଇଛି ଆଉ।
ଓହୋଃ।
ହୁଁ ଗରମ ଲାଗି ଆମର ଅ ଟିକେ ଚାଲିଛି ମୁଁ ପ ଖାଳ ଆଉ ଭଜା ବନେଇଛି ମୁଁ ମୋର ଖାଇବି ଆଉ ସମସ୍ତେ ଗରମ ଖାଇବେ।
ଆୟ ହ।
ହୁଁ।
ଆପଣ ପିଲାମାନେ ଖାଇସାଇଲେ?
ହଁ ପିଲା ଆମର ଛୋଟ ଛୁଆ ତ ମୁଁ ଯେହେତୁ ତାଙ୍କୁ ଖୁଆଇ ଦେଇକି ଶୁଆଇ ଦେଇଛି। ଉଁ ହୁଁ। ଆଉ ଆପଣଙ୍କର ସେଠି ମ୍ୟାଡ଼ାମ ଫେମସ୍ ଜାଗା କଣ ଅଛି?
ଆମର ଫେମସ ଜାଗା ପାରାଦୀପ ଅଛି ସାଳମା ମନ୍ଦିର ଅଛି। ଆଉ ଗୌରିନାଥ ଅଛି ଆଉ।
ପାରାଦୀପୀର ଅ ସେ ନେହରୁ ବଙ୍ଗଳା ଆପଣ ଯାଇଛନ୍ତି? ଓ ନେହେରୁ ବଙ୍ଗଳା କେବେ ବୁଲାବୁଲି କରିଛନ୍ତି? ସେ ପଥର ବନ୍ଧ ବୁଲାବୁଲି କରିଛନ୍ତି? ଥରେ ଯାଇଥିଲି। ତ ସେ ଜାଗା ପଥର ବନ୍ଧ ଯାଇଥିଲି ଯେ ବହୁତ ଭଲ ଲାଗିଲା। ଆମେ ସେଠି ଯାଇଥିଲୁ ଫଟୋ ବି ସୁଟ କରିଥିଲୁ। ଅ ଆମେ ବୁଲାବୁଲି ବି ସେଠି ସମସ୍ତେ ଯାଇଥିଲେ ଆମେ ଫ୍ୟାମିଲି ନେଇକରି ବି ମୁଁ ଯାଇଥିଲି ବହୁତ ଭଲ ଲାଗିଲା। ଆଉ ସେଠି ବୁଲାବୁଲି ଗରମ ଲାଗେ ଟିକେ ଖାଲି ଯାହା ଟିକେ ଗରମ ଲାଗୁଥିଲା ବାକି ସବୁ ବୁଲାବୁଲି କରିବାକୁ ଯାଇଥିଲୁ ବହୁତ ଭଲ ଲାଗୁଥିଲା।
ଗରମ ଦିନେ ଆଉ।
ଭଗବାନଙ୍କ ପାଖକୁ ଜଗନ୍ନାଥ ପୁରୀ ବି ଆମେ ଯାଇଥିଲୁ। ପୁରୀ ବି ବୁଲାବୁଲି କଲୁ। ପୁରୀ ଜାଗା ପୁରା ବଢିଆ ଲାଗିଲା ବୁଲାବୁଲି କରିବାକୁ। ବାଗୀ ଟିକେ ଭିଡ ଥିଲା
ହଁ ଆପଣ ।
ଭିଡ ଲାଗୀ ଆମେ ଟିକେ ହଁ। ଆମେ ପୁରୀ ଯାଇଥିଲୁ ମୋ ଫ୍ୟାମିଲି ବି ଆମେ ସମସ୍ତେ ପୁରୀ ଯାଇଥିଲୁ ପୁରୀ ଜଗନ୍ନାଥଙ୍କ ଦର୍ଶନ କରିକିରି ବହୁତ ମନକୁ ପୁରା ଶାନ୍ତି ଲାଗିଲା। ଆମେ ବୁଲାବୁଲି କରିକିରି ଆସିଲୁ। ଆଉ କଣ କେମିତି କୁହନ୍ତୁ? ପୁରୀ କୋଣାର୍କ ବି ଆମେ ଯାଇଥିଲୁ। ଆପଣ କେବେ କୋଣାର୍କ ଯାଇଛନ୍ତି?
ଆଜ୍ଞା ଯାଇଛି।
ଅହ ଆଉ? କୋଣାର୍କରେ ବୁଲାବୁଲି କଲେ କେମିତି ଭଲ ଲାଗିଲା କି କେମିତି କଣ?
ହଁ ଚନ୍ଦ୍ରଭାଗା ଯାଇଥିଲୁ ବୁଲିବା ପାଇଁ ବୁଲିଲୁ।
ହୁଁ ଅହ। ଭଗବାନଙ୍କ ପାଖକୁ ଯେବେବି ଯାଅ ଭଲରେ ଗଲେ ବି ଯାହା ମନଟା ପୁରା ଶାନ୍ତି ଲାଗିଯାଏ ଆମେ ସେଥିଲାଗି ଭଗବାନଙ୍କ ପାଖକୁ ତା ଆମେ କାହିଁକି ଯାଉ ମନର ଅଶାନ୍ତି ଟାକୁ ଦୂର କରିବାକୁ ଆମେ ଭଗବାନଙ୍କ ପାଖକୁ ଯାଉ। ଆଉ ସେ ଜାଗାକୁ ହିଁ ଜଗନ୍ନାଥଙ୍କ ପାଖରେ ହିଁ ପହଞ୍ଚି ଗଲେ ଆମକୁ ପୁରା ଆନନ୍ଦ ମିଳିଯାଏ ତାଙ୍କ ବଡ ଦାଣ୍ଡରେ ଖାଲି ପହଞ୍ଚୁ ପହଞ୍ଚୁ ଦେଖିବେ ନିଜ ଗୋଟେ କେମିତି ଫିଲ ଆସିବ କି ଏତେ ଆନନ୍ଦ ଲାଗୁଛି। ଆପେ ଆପେ ହାତ ସେଠି ଉଠିଯାଏ କି ନାଇଁ? ଉହୁଁ ଆଜ୍ଞା ଆଜ୍ଞା। ଆଉ ଭଗବାନଙ୍କୁ ବିଶ୍ୱାସ କରନ୍ତି କି ନାଇଁ ଆପଣ?
ହଁ କରେ।
ଅହ ଆଉ ସବୁ କେମିତି କଣ ଅଛନ୍ତି। ଆପଣ ଭଲ ଅ ଚନ୍ତି ଘରେ ସମସ୍ତେ ଭଲ ଅଛନ୍ତି।